ହ୍ୟାଲୋ ହଁ କେମିତି ଅଛୁ? ହଁ ମୁଁ ଭଲ ଅଛି ହଁ ମୁଁ ବି ଭଲ ଅଛି। ଆଁ
କଣ ଖାଇଛୁ?
ଏଇ ଖାଇଲି ଚକୁଳି ପିଠା ଆଉ ଆଳୁ ଭଜା।
ଏ ମୁଁ ରୁଟି ଆଳୁ ଭଜା ଆଉ ତଡକା ଖାଇଲି।
ଓ ହୋ ହଁ
ଆଜି ନୀଟ ପିଲାଙ୍କର ଏଗଜାମ ଥିଲା ନା। ସେ ଆସିଲା ବେଳକୁ ଟିକେ ଲେଟ୍ ହେଇଲା ପୁଣି ତାଙ୍କ ସାମାନ ସବୁ ଦେଇକି। ଏବେ ଆଉଟ ସିଏ ଆଉଟ ସବୁ ପକେଇବେ ନା ସିଗ୍ନେଚର ମାରିକି ଗଲା ବେଳକୁ ଆଉ ଗେଟ୍ ପାସ ସବୁ ଦିଆ ହବ ନା ସେଥିରେ ଟିକେ ଲେଟ ହେଇଗଲା ହଁ।
ହଁ
ସେଇଥି ପାଇଁ ଆମର ସବୁ ଲେଟ ଅହୁରି ସେମିତି ପିଲା ଅଛନ୍ତି। କେତେଟା ପିଲା କହିଲୁ ଶହେ ପଞ୍ଚାବନଟା ପିଲା ଗଲେ। ଏ ଭାଇ ମୁଣ୍ଡ ପାଗଳ କରିଦଉଥିବେ କେତେ ପ୍ୟାରେଣ୍ଟସ୍ ମାନେ କେତେ ଆସୁଥିବେ ଖାଇଯାଉଥିବେ ମତେ। ଆଉ ତାଙ୍କ ବହି ବସ୍ତାନୀ ତ ଜାଣିଥିବୁ।
ହୁଁ ହଁ ତାହେଲେ ଏତେ ମାନେ ସେଇଥିପାଇଁ ଟିକେ ବ୍ୟସ୍ତ ଥିଲୁ ବୋଧେ ଆଉ।
ହଁ
ନା
ଆଉ ସାରେ ମ୍ୟାମ ସବୁଥିବେ। ଆଉ ସେଠି ଆଉ କଣ ଫୋନ୍ ଉଠେଇ ପାରିବୁ ନା କଣ କରିପାରିବୁ ଫୋନ୍ ଉଠେଇବ ନିଜକୁ ତ ଟାଇମ ନାଇଁ ଆଉ। ନିଜ ପାଖରେ ଟାଇମ୍ ନାହିଁ।
ହଁ ଆଉ ମୁଁ ମୁଁ ଏବେ ଏଇ ମୁଁ କାମ ସରିଲାଣି ଯାଉଛି ଏବେ ଏବେ ଝିଅକୁ ସୁଆଇଦେବି ନା ନା ସେଗୁଡା ସବୁ ସରିଲାଣି।
ଆଜ୍ଞା।
ସବୁ କାମ ସରିଲାଣି ହୁଁ କହ?
ଆଜି କଣ ହେଇଛି କହିଲୁ? ଏତେ ଗାଡି ଏତେ ଗାଡି ଲମ୍ବା ଲାଇନ ଲାଗିଛି ପିଲାଙ୍କ ପାଇଁ ସ୍ଵାଗତଂ ମାନେ ଗେଷ୍ଟ ଟାକୁ ଉଇସ କରିବା ପାଇଁ ପିଲାଙ୍କୁ ଫାଷ୍ଟ ଛୋଟ ପିଲା ଆସିଥିଲେ ସେମାନେ ତାଙ୍କକୁ ପିଲା
ହୁଁ।
ପୁରା ଲାଗିନ ପୁରା ଲାଗିଛନ୍ତି କି କାରବାବାରେ ବାବା ପୁରା ପୁରା ଇଣ୍ଡିଆ କ ପ ସେ ଏରିଆ ଗାଡିରେପୁରା ଉଁ ଏକେ ଭର୍ତି ଯାମ୍ ଯେ ବାହହାର ଲୋକବି ହେଠି ଯିବାଆସିବା କରିପାରିଲେନି ଆଉ ଗୋଟେ ବାହାଘରିଆ ବି ଥିଲା ବାହାଘର ଲୋକ ଯିବାସ କରିବାକୁବି ପ୍ରୋବ୍ଲେମ ହେଲା ଦିଇଟା ବାହାଘରିଆ ଫୁଣି।
ହଁ ଛ ହୁଁ ହୁଁ। ଏଇମିତି ତାହେଲେ ଆଜି ଟିକେ ବ୍ୟସ୍ତ ଆଉ ସେଥିପାଇଁ ବହୁତ ଥର ଅ କଥା ହେବା ପାଇଁ ଚେଷ୍ଟା କଲିଣିି କିନ୍ତୁ ହେଇପାରୁନି ଆଉ ଭାବିଲି ଏବେ କାମ ସରିଲା ତ ସେଥିପାଇଁ ଟିକେ କରିଦେଲି।
ହଁ।
ଭି
ହଉ ଝିଅ ଦେହ ଭଲଅଛି ନା?
ହଁ ଝିଅ ଦେହ ଭଲ ଅଛି ସେ ତ ଏବେ ବହୁତ ବଦମାସ ହଉଚି। ସତ
ଏଇ ଶୁଣୁ ମୁଁ ହଉଚି ଗୋଟେ କୁକୁଡା ଫା ଫାର୍ମ କରିମି ବୋଲି ଭାବିଛି ହେଲା।
କଣ?
କୁକୁଡ଼ା ଫାର୍ମ କରିମି ବୋଲି ଭାବିଛି କିଛି ପଇସା ମୁଁ ଯୋଗାଡ଼ କରୁଛି ଆଉ କିଛି ପଇସା ତୁ ଦେ ଆମେ
ହୁଁ। ହୁଁ।
ବୁଝିଲୁ?
ହୁ ଆଉ। ଆ ସେମାନଙ୍କର ସବୁ ପ ହଁ ହଁ କୁକୁଡା ଫାର୍ମ କଲେ କଣ ଫାଇଦା ହବ?
ଫାଇଦା ଆମର ପଇସା ଏକଷ୍ଟ୍ରା ଇନକମ କରିବାନେଇ କି? ବିଜିନେସ୍ କରିବା ଶୁଣୁ ତୁ ମୁଁ ମିସିକି। ଆମର ରହିବ କୁକୁଡ଼ା ଫାର୍ମ ପାର୍ବତୀ
ହୁଁ।
ସସ୍ମିତା କୁକୁଡା ଫାର୍ମ ହାଉସ ଏଇଟା ରହିବ ବୋର୍ଡ। ବୋଡିଙ୍ଗ ହେଲା ନାମକରଣ ହେଲା। ତାପରେ ଜାଲି ଯଉ ଜାଲି ଜାଣିଚୁ ନା ଚାରିକଣିଆରେ ସବୁ ଜାଲିିବାଲା ର ସବୁ ଆସୁନି ନା ଦେଇକି ଗୋଟେ ତମୁ ହ ଯୋଉ ନାଇଁ ବିଲଟା ନାଇଁ ତମ ବା ବାରି ପଛପତଟକୁ ହଁ ବାରି ପଛପଟେ ଯୋଉ ବିଲଟା ସେଇଟା କୁ ପୁରା ଇଲାକା ନେଇଚି ତାକୁ ଭାବିକି ଏଇଟା ପ୍ଲାନିଂ କରିଛି, ତତେ ପଚାରୁଛି ତୁ କହ ସଜେସନ ଟା ଖାଲି ଦେ ଠିକ୍ କି ଭୁଲ ମତେ କହିବୁ।
ତାଘର କଲେ ଭଲ ହବ ଏବେ ତ ଲୋକ ସବୁ ମାନେ ଆଗରୁ ସିନା କେବେ କେବେ ମାନେ ଅର୍ଥ ଅଭାବରୁ ଖାଉଥିଲେ ଏବେ ତ ହଁ ବାର ଅବାର ସବୁଦିନ ଭୋଜି ଭାତ ସବୁଠି ଦରକାର ପଡୁଛି।
ହଁ ସେଇ ଇଲାକାଟାରେ ମୁଁ ଭାବିଛି ହଁ ବଡ ଇଲାକା ଟା ଅଛି ସେଇଥିରେ ମୁଁ କହୁଛି ସେଇ ପଇସା ତୁ ତୋ ପାଖରେ ଯଦି ନାହିଁ ନ ହଉ ଚଳିବ ଆମେ କିଛି ପଇସା ସେଇଟି କୁକୁଡା ଫାର୍ମ ଟା କରିବା କୁକୁଡା ଆଣିବା ଦାୟିତ୍ୱ ଟା ମୋର ଆମର ତ ଦାଦା ଆମର ଗାଡ଼ି ଯାଉଛି ଗୋଟେ ଜାଣିଛି।
ଆଚ୍ଛା ତୋର କିଏ ଚିହ୍ନା ଅଛି ବୋଧେ।
ଚିହ୍ନା ଅଛନ୍ତି ହେଲା ଚିହ୍ନାରୁ ଅନୁଗୁଳରେ ଗୋଟେ ଅଛି। ସେ ଇଲାକାରେ ଜଣେ ଦଉଛନ୍ତି ମାଲିକ ସେ ଆମର ଚିହ୍ନା ବହୁତ ଚିହ୍ନା ପୁରୁଣା। ହେଲା ସେଠୁ ଆମେ କୁକୁଡ଼ା ଆଣିବା କମ ପଇସା ଆମକୁ ପଡ଼ିବ ଗୋଟା ଦି ଟଙ୍କା ତିନି ଟଙ୍କା ପଡିବ ଦିଇ ଟଙ୍କା ପଡିବ ଗୋଟା ହେଲା।
ଓହୋ ଏତେ କମ ରେ ଦଉଛନ୍ତି ମୁଁ ଜାଣିନଥିଲି।
ହଁ ଏତେ କମରେ ଗୋଟା ଦି ଟଙ୍କାରେ ଆଣିବା ଆଣିକି ପୁରା ସେଇଟାକୁ କୁକୁଡ଼ା ଫାର୍ମରେ କରିବା ହେଲା କରିକି ଛାଡିବା ତାକୁ ତା ପାଇଁ ବ୍ୟବସ୍ଥା ତୁ ଖାଲି କଣ କରିବୁ କହନି
ଉଁ।
କୁଣ୍ଡା କୁଣ୍ଡା ଦରକାର ତୁଷ ଦରକାର ଏଇଗୁଡା ସବୁ ଆଣିବୁ। ତୁସ କୁଣ୍ଡା ବେବସ୍ତା ତୋର। ନାଇଁ ରେ ଖାଦ୍ୟ ନୁହଁ ସେ ଗରମରେ ରହିବେ ଥଣ୍ଡା ହାବାରେ ମରିଯିବେ। ସିଏ ପୁରା ଇଏ ନା। ଛୁଆଗୁରାନା ସୂକ୍ଷ୍ମରେ ସେମାନେ ବଢନ୍ତି ନା ଇଏ ବୈଲର କୁକୁଡା ଗୁଡ଼ା ନା
ଓହୋ।
ଦେଶୀ ନୁହଁ ନା ଦେଶୀ ନୁହଁ ସେ ବହୁତ ସୁଖ ସକ୍ଷ୍ମରେ ତାଙ୍କ ନାଗି ପାଣି ରଖିବା ପାଇଁ ଷ୍ଟାଣ୍ଡ ଆଉ ଖାଦ୍ୟ ଦବା ପାଇଁ ଷ୍ଟାଣ୍ଡ ସବୁ ଅଛି ଉପରେ ଖାଦ୍ୟ ଢାଳିଦବୁ ଯେତେ ଖାଉଥିବେ ସେତେ ବଢୁଥିବେ। ଲାଇତି ହଁ ଲାଇଡି। ଲାଇଡି ଦବ ଚାରିଖର ନିବୁଜ କରିୁଥିବ ସେମିତି ସାତସଠ ଭାବକୁ ପସନ୍ଦଥେ। ଫିନା ନାଇନ୍ ଘରିକା ସବୁବେଳେ ପକାପକି କରୁଥିବ ଅଳିଆ ମାନେ କିଛି କରିବନି। ସେଇଠ କରି ଦବା ଭାବୁଚି। ହଁ ଆମର ଆଗରୁ ହଉଥିଲା ସେଟା।
ଓହୋ। ସେଇଥିପାଇଁ
ସେଇଟା ମୁଁ ଦେଖିଛି ମୁଁ ସେଇଥିପାଇଁ ଆଇଡିଆ ଟା ରଖିଛି କଣ କହୁଛିୁ କହ ତମ ସେ ବାଡି ପଟେ ଯୋଉ ବିଲ ଟା ଫାଙ୍କା ଅଛି ସେଇଥିରେ କରିବା କି?
ହଁ ସେଇଠି କଲେ ଭଲ ହବ ପାଖରେ ବି ହୁଁ ହୁଁ।
ସେଇ କଥା କହୁଛି ସେଇଟା କରନ୍ତେ ଆଉ ସେ କୁକୁଡା ଦାନା ଟା ହଁ ଦାନା ବି ଆମର ଏଠି କମ ପଇସାରେ ବି ଅଛି। ଚିହ୍ନା ପରିଚ ଆମର ଆଗରୁ ଯାଏ ନା ସେଠି। ସେଇଠୁ କିଛି ନେଇ ଆସିଲେ ଭଲ ହୁଅନ୍ତା ମୁଁ ଭାବିଛି ଏଇଟା ମୁ ତତେ କହିନଥିଲେ ଏ କହିଲି କିନ୍ତୁ କଣ କହ ସେଇ ହିସାବରେ ଗୋଟେ କଣ କରିବା।
ହୁଁ ହୁଁ। ନା ନା କରିବା ଦେଖିବା କଣ ହଉଚି।
ବିଜନେସ୍ ଟା ପୁଣି ଡେଭଲପମେଣ୍ଟ ଯାହା ହବ ଆଉ। ଯାହା ହବ ଅଧା ଅଧା ଆଉ କଣ ଯଦି ଦଶ ଟଙ୍କା ହେଲା ତୋର ପାଞ୍ଚେ ମୋର ପାଞ୍ଚ।
ହଁ ହଁ।
ଆଉ ଆଜିକା ଡ଼େଟ୍ ରେ ପାଇଁ ବି ସେଟା ବି ଠିକ୍। ବୁଝି ପାରୁଚୁ ନା?
ହୁଁ ହୁଁ।
ତ ବାହା ଘରିଆ ସମୟ।
ସିଜିିନ୍ ଏଇନା ଚାଲ୍ଚି, ପର୍ତ ଘର ଚାଲ୍ଚି, ଏମିତି ସବୁ ଚାଲିଚି ନା। ଆଉ। କାହାର ଜନ୍ମ ଦିନି ଇନ୍ତି, ଛୁଟ ମୁଟ ଆଜି କାଲି ଆଉ। ହଁ ବେଶି ରିଲା, ଏବେ କ'ଣ ସବୁବଳେ ଫିଷ୍ଟି କଲେ। କଉ ଦିନ ଲୋକଙ୍କର ମାନେ ଇଏ ନାଇଁ, ସେ ବାର ଅବାର ସଂକ୍ରାନ୍ତି ସବୁ ରେ ବି
ହଁ!
ସେଇୟା ହଉଚି କଥା, ଙ୍କ କହୁଚୁ କ?
ହଁ, ମୁଁ ତ କଉଚି ହଁ କରିବା। କରିବ ମୁଁ କିନ୍ତୁ କିଛି ବିଷୟରେ ଜାଣିନି ଆଉ। ତୁ ସାହାଯ୍ୟ କଲେ, ହେଇପାରିବ ଆଉ।
ଆଚ୍ଛା, ତା ପାଇଁ କ'ଣ ଘର ପ୍ରସ୍ତୁତୁ କରିବାକୁ ପଡ଼ିବ।
ଘର କିଛି କରିବା ଦର୍କାର୍ ନାହିଁ, ଆମେ ଜାଲି ଖାଲି ମାରିକି ଇଏ କର୍ ଦେବା। ଘର କଲେ ସିନା ବେଶୀ ପଇସା ଲାଗିବ, ଆମେ ସେ ଯଉ ଷ୍ଟାଣ୍ଡେ ଯଉ ଦେଇକି ବାନ୍ଧି ଦେଇକି, ଆଁ ପାଲ ମାର୍ ଦେଲେ ସଇଲା। ଆଉ କ'ଣ ବର୍ଷା ନହେଲେ ଆଉ ଯଦି ଘର କରିଆ, ଘର କଲେ ଫୁଣି ଛଣ ଓପରେ ଦେବୁ, ନହେଲେ ଆଜବେଷ୍ଟେ ଦେବୁ।
ହୁଁ।
ଇଟା ଦେଇକି, ଣି ଘର ତିଆରି କଲା ଳକୁ ଆଉରି ଲାଗିବ, ଇନ୍ତି କ'ଣ ଷ୍ଟାଣ୍ଡେ ଡାଇରେକ୍ଟ ଆସିଲା ଥୋଇଲ। ଫୁଣି ଷ୍ଟାଣ୍ଡେ ଡାଇରେକ୍ଟ
ଆଚ୍ଛା। ମିତି ପ୍ରକାର, ତୋର ଏତେ ପ୍ରକାର ଅଛି ଆଉ। ହଁ ଘର ତ କଲେ, ଯାହା ହେଲେ ବାଲି, ସିମେଣ୍ଟ, ଇଟା ଏ ସବୁରେ କର୍ଚ୍ଚ ଯିବ।
ପଇସା ରେ କାହିଁକି? କରି ପାରିବି। ଆଜି ଧର ଇଏ ଜାଗା ଉପରେ କିଛି ମୁଁ କଲି, ତାକୁ ଟେକି ନେ-କି ତାକୁ ସେଠିକି ଇ ଦେ। ଫୁଣି ଭାଙ୍ଗିବୁ, ବୁଝି---ଲୁ, ଆଉ ତା ସହିତ ତମର ସେଇ ଯଉ ଗଡ଼ିଆ ଟା ଅଛି। ତା ରେ ମାଛ ଚା ପର୍ ଦେଲେ ଆର ଯଉ ମଳ ଇଏ ଗୁ।
ଖାଦ୍ୟ ପାଇଁ ବି ହେଇଗଲା। ତାଙ୍କ ଦାନା ରୁ ବି କିଛି ହେଇ ଲେବି ସେମାନେ ବି ଖାଇକି ବି କିଛି ସୁସ୍ଥ ସବଳ ହେଲେ। ମାଛ ଚାଷ କୁ ମାଛ କୁ ମାଛ ହେଲା, ଇଆଡ଼େ କୁକୁଡ଼ା କୁ କୁକୁଡ଼ା ଲାଗିଲା ମତେ କ।
ନା ନା ଭଲ, ବହୁତୁ ଭଲ।
ପାଣି, କିଛି ନାହିଁ ଖାଲି କୁକୁଡ଼ା କୁ ପାଣି ଦବୁ ଦାନା ଦବୁ। ସରି
ହୁଁ ସେମାନଙ୍କର ଆଉ କିଛି ଆବଶ୍ୟକ ନାହିଁ ହୁଁ।
ତାଙ୍କୁ ବି ଦେଲେ। ସକାଳେ ଖରା ବେଳେ ଖାଲି ଅଧିକ ତ ଦେଇ ଦେଇଛନ୍ତି ସେ ବାଲଟିଏ ବାଲଟିଏ ନେଖା ପଶିଲେ। ସିଏ ଯେମି ଖାଇବେ ତମର ସରିଆସିବ ପୁଣି ନେଇକି ଦବ ବଶୀ ଦିନ ବି ନୁହଁ ସେ ଦାନା ଦେଇଥିବୁ ତ ଏକାଥରେ ତାଙ୍କର କଲା ବେଳକୁ ଗୋଟେ ଚାରି ଦିନ ଦି ଦି ଚାରି ଦିନ ଲାଗିଯିବ କଲା ନହେଲେ ଗୋଟେ ସପ୍ତାହ ଲାଗିଯାଏ ଏମିତି। ଦାନା ଖେୁ ଦାନନାବେ ଦେଖିଛ ତ ଛୁଟଛଟ ପୁରା ସେଛଟା ଖାଇବେ ଖାଇ ଖାଇକା ନା ପ୍ରତ୍ୟେକ ଦିନ ଦେବାକୁ ପଡେ ଖାଲି ପାଣି ଟା ଯେ ଚେ ସବୁଦିନ ପାଣି ସରିଗଲେ ପାଣି ଦବୁ। ଆଉ ନହେଲେ କିଛି ନାହିଁ ଦି ଟାଇମ୍ ପାଣି ଦେଇତେ ପଡିବ ହଁ ପ୍ରତେକ ଦିନ ସକାଳେ ଆଉ ସନ୍ଧ୍ୟାଳେ ଦି ଓଳା ପାଣି ଦେଇତେ ପଡ଼ିବ।
ହୁଁ ହୁଁ।
ପାଣି ଟା ଉପରେ ଟିକେ ନଜର ଦେଇ ତେ ପଡିବ କି ଖରା ବେଳେ ତିନି ଦି ତିନି ଟାଇମ୍ ପାଣି ଦବାକୁ ପଡିବ।
ହୁଁ ହୁଁ।
ସେଇଥେରେ ପାଣି ଦିଆହେଇଥିବ ଏଥିରେ ତୁ ଦବୁ ତା ପରଦିନ ସକାଳୁ ଯୋଉଟା କରୁ ସେଟା କୁକୁଡ଼ା ମାନେ ଅପରିଷ୍କାର କରିଥିବେ ନା ମଳତ୍ୟାଗ ହେରିକା କରିଥିବେ। ତାକୁ ପୁଣି ଟିକେ ଧୋଇଦବୁ ପୁଣି ତା ଦେହରେ ଭଲ ପାଣି ଦବୁ ସରିଲା ଆଉ କ'ଣ?
ହଁ ଅ
ସେମିତି ହେଲେ ସିଏ ସୁକ୍ଷ୍ମରେ ରହିଲେ ଆଉ ମରିବେନି।
ହୁଁ ହୁଁ ନହଲେ ଏଇ ଯୋଉ ହଁ ଖରା ଗରମ ରେ ବେଶୀ ନଷ୍ଟ ହେଇଯାଏ।
ସେମାନେ ପା ବହୁତ ସୂକ୍ଷ୍ମ ଇଁଜେକସନ୍ ଦ୍ଵାରା ସେମାନେ ହୁଅନ୍ତି ସେ କିନ୍ତୁ ଦି ଟଙ୍କା ନଉଥିଲେ ଏବେ ଦଶ ଟଙ୍କା ଖଣ୍ଡରେ ହେଇଯିବଣି ଆମେ ଯେତେବେଳେ ଆ ଆମ ଘରେ କରୁଥିଲେ ମୁଁ ଯେତେବେଳେ ଛୋଟ ଥିଲି ସେତେବେଳେ ଟଙ୍କେ ଦି ଟଙ୍କା ଦି ଟଙ୍କାରେ ଦଉଥିଲେ ଆମକୁ। ଏବେ ଦଶ ଟଙ୍କା ହେଇଯିବ ଦଶ ଟଙ୍କା ହେଲେ ବି ଲାଭ ହଁ। ହଁ କିନ୍ତୁ ଦଶ ଟଙ୍କା ହେଲେ ବି ଲାଭ ରହିବ ନାହିଁ କ
ହୁଁ ହୁଁ ହୁଁ।
ସେଇ କଥା କହୁଚି। ହଉ ସାଙ୍ଗ ମୋ ଆଇଡିଆ ଟା ତତେ କେନ୍ତେ ଲାଗିଲା କହ ମୁଁ କହୁଛିି ବିଜିନେସ୍ ଆଇଡିଆ ଟା।
ନା ମୁଁ ତ କହୁଛି କରିବା ଆଉ ସବୁ କିଛି ଯୋଗାଡ କଲେ କରିବା ଆଉ।
ଆଉ ତୋ ସହିତ କଥା ହେଇକି ବି ମତେ ବହୁତ ଭଲ ଲାଗିଲା ବହୁତ କିଛି ଶିଖିବାକୁ ବି ମିଳିଲା।
ହୁଁ ନା ମୁଁ ତ ତୋ ଠାରୁ କିଛି ଶିଖିଲି ଆଉ କୁକୁଡ଼ା ଚାଷ ବିଷୟରେ ମୋର ବହୁତ କମ୍
ଅଭିଜ୍ଞତା ଟା ବି ହଁ ମୋର ବି ତୋ ସହିତ କଥା ହେଇକି ମୋର ଯେତିକି ସାହସ ନଥିଲା ତୋ ସହିତ କଥା ହେଇକି ମୋର ଆହୁରି ସାହସ ବଢିଲା। ଆଉ ଯୋଉଟା କି ମୁଁ ଏକୁଟିଆ କରିପାରିନଥାନ୍ତି ତୋ ସହିତ ମିଶିଲେ ମୁଁ ଆଉ କିଛିଟାଇ କରିକି ଆମେ ଦି ଜଣ ମିଶିକି ଦି ପାଦେ ଆମେ ଆ ଆଗକୁ ବଢିପାରିବା ହଁ କଣ ମୁଁ ଠିକ୍ କହିଲେ ନା।
ଆଛା ହଁ ହଁ ଠିକ୍ ଠିକ୍।
ହଉ ତା ହେଲେ ତୁ ଯା କ'ଣ କାମ କର ଆମେ ପୁଣି କଥା ହବା ଆଉ।
ହଁ ହଁ ହଁ।